ହଁ ହଁ କୁହ।
ନ ପୁନର୍ବାରେ ହେ ଆମେ ଜଇନ୍ ହେଲେ କିକୁ ଆ ଦେଖନ୍ ଟିସ୍ କିନରେ ଆପଣ ବାର ମିଣ୍ଟିରୁୁ ଷ୍ଟାର୍ଟ ହୋଉଛି ନା ମାନେ ଜିରୋ ଲେଖୁଚି?
ନାଁ ନାଁ ନ ଫାଷ୍ଟରୁ।
ଆଚ୍ଛା ମୋର ବୋଧେ କଣ ଗ୍ଲିଚ ରହିଚି ବୋଧେ ଆଚ୍ଛା। ଏ ଗ୍ଲିଶ ପ୍ରବଳ ଏ ଆପରେ ରହୁଚି ଗ୍ଲିଶ ପ୍ରବଳ ରହୁଚି। ମୁଁ ତ ଉଁ ଫାଷ୍ଟ କଥା ହେଲା ଯୋଉ ଅନୋନ ପିଲା ଯୋଉମାନେ ଅଛନ୍ତି ଯୋଉ ମାନେ ଯେମିତି କି ସେ ଯୋଉ ହୁଁ ଯୋଉମାନେ ସବୁ ଛୋଟ ଛୋଟ ପିଲା ମାନେ ପ୍ଲସ ଟୁ ପାସ୍ ହେଇଚନ୍ତି କିମ୍ବା ଅଣ୍ଡର ଏଇଟିନ ନାଇନଟିନ ଉଁ ପିଲା ଗୁରା ହେବେ। ଏବେ ତ ସିଏ ମାନେ ଏକରେ ମାନେ ସେ ଟପିକ କିଛି ଗୋଟେ ମାନେ ଆସୁନି। ତାପରେ ମୁଁ ଯୋଉ ଟପିକ୍ କଥା କହୁଛିି ବି ସେମାନେ ସେ ଟପିକ୍ ରେ କଥା ହେଇପାରୁନାହାନ୍ତି।
ହୁଁ ହୁଁ।
ଆଉ ତ ଗୋଟେ କଥା ପାଇଁ ଇଣ୍ଟରେଷ୍ଟ ବି ଆସୁନି ମାନେ କଣ ଯିବ।
ହ୍ୟାଲୋ। ହୁଁ ହ୍ୟାଲୋ ପୁଣି ତମ କଥାରେ ଟିକେ ହ୍ୟାଲୋ।